ନମସ୍କ
ହାଲୋ।
ନମସ୍କାର।
ହାଲୋ।
ନମସ୍କାର ସଞ୍ଜୟ ଭାଇ କେମିତି ଅଛନ୍ତି?
ହାଲୋ।
ନମସ୍କାର ସଞ୍ଜୟ ଭାଇ କେମିତି ଅଛନ୍ତି?
ହାଲୋ।
ନମସ୍କାର ସଞ୍ଜୟ ଭାଇ।
ହାଲୋ। ହାଲୋ।
ନମସ୍କାର ସଞ୍ଜୟ ଭାଇ ମୋ କଥା ଶୁଭାଜାଉଛି?
କିଛି ସୁଭୁନି ଏଇଟାକୁ ଭାଇ।
ନମସ୍କା
ଅ ହାଲୋ ସଞ୍ଜୟ ଭାଇ କେମିତି ଅଛୁ? ହଁ ମୁଁ ମଧ୍ୟ ଭଲ ଅଛି କଁ କରୁଥିଲୁ ଏବେ?
ମୁଁ ମଧ୍ୟ ଭଲ ଅଛି ଆପଣ କେମିତି ଅଛନ୍ତି?
ଆଚ୍ଛା ଆଚ୍ଛା ବହୁତ ଭଲ ତୁ କ୍ରିକେଟ ତ ବହୁତ ପସନ୍ଦ କରୁନା?
ହଁ ନିଶ୍ଚୟ ମୋର ସବୁଠାରୁ ପ୍ରିୟ ଖେଳ ହଉଚି କ୍ରିକେଟ୍ ଛୋଟବେଳୁ ଦେଖୁଚି ଆଉ ଖେଳୁଛି।
ଫିରେ ମ୍ୟାଚ ହେଲେ କେବେ ବି ମୁଁ ଛାଡ଼େନି।
ହଁ ନିଶ୍ଚୟ।
ଆଛା ହଁ ମୋର ପ୍ରିୟ ତ ଖେଳାଳି ବିରାଟ କୋହଲି। ତାଙ୍କର ବ୍ୟାଟିଂ ଫିଟନେସ୍ ଆଉ ଆତ୍ମବିଶ୍ୱାସ ମତେ ବହୁତ ଭଲ ଲାଗେ।
ହଁ ମତେ ମଧ୍ୟ କୋହଲିି ଭଲ ଲାଗେ କିନ୍ତୁ ମୋର ସବୁଠାରୁ ପ୍ରିୟ ଖେଳାଳି ଉପସ୍ଥିତ ବୁମରା ତାଙ୍କର ବୋଲିଂ ଅଦ୍ଭୁତ
ଆଚ୍ଛା ହଁ ସତ କହିଲୁ ବୁମ୍ରା ଥିଲେ ବ୍ୟାଟ୍ସମ୍ୟାନକୁ ରନ୍ କରିବା କଷ୍ଟକର ହୋଇଯାଏ।
ହଁ ହଁ ନିଶ୍ଚିନ୍ତ ତମେ ବ୍ୟାଟିଂ ଅଧିକ ପସନ୍ଦ କର ନା?
ମତେ ତ ବ୍ୟା ଟିଙ୍ଗି ବହୁତ ଭଲ ଲାଗେ। କିନ୍ତୁ ବିଶେଷ କରି କଭର୍ ଡ୍ରାଇଭ୍ ଖେଳିବା ପାଇଁ ଟିକେ ଭଲ ଲାଗେ ମତେ।
ଆଚ୍ଛା ମତେ ବୋଲିଂ ଭଲ ଲାଗେ ୟର୍କର ସୁଇଙ୍ଗ ବୋଲ୍ ପକେଇବାକୁ ଚେଷ୍ଟା କରେ
ହଁ ତୁ ଏବେ ବି ଗାଁ ପଡିଆରେ କ୍ରିକେଟ ଖେଳୁଚୁ?
ହଁ ପ୍ରତିଦିନ ରବିବାର ସକାଳେ ସାଙ୍କମାନଙ୍କ ସହିତ ମ୍ୟାଚ୍ ହୁଏ।
ଆଚ୍ଛା ଆଚ୍ଛା ହଁ ବହୁତ ତ ମଜା ଆସୁ ଥିବ ତତେ।
ନିଶ୍ଚୟ ଜିତିିଲେ ଖୁସି ଲାଗେ ହାରିଲେ ପୁଣି ଖେଳିବାକୁ ଇଚ୍ଛା ହଉଚି।
ଆଚ୍ଛା ତୁ କେବେ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିଚୁ କି?
ହଁ ଖେଳିଚି ଆମ ଗାଁ ଟୁର୍ଣ୍ଣାମେଣ୍ଟ ଯାହୁଏ।
ୱା ୱା ୱା ତାହେଲେ ତୁ ତ ଭଲ ବୋଲର!
ନିଶ୍ଚୟ ଆଉ ଶିଖୁଛି ପ୍ରାକ୍ଟିସ୍ କଲେ ଆହୁରି ଭଲ ହେବି।
ଆଛା। ତେଣୁ ତୋ ମତରେ କ୍ରିକେଟର ସବୁଠାରୁ ଜରୁରୀ କଣ ମାନେ କ୍ରି
ମୁଁ ମଧ୍ୟ ସେଇ କଥା ହେଉଚି ମତେ ତ ଟିମ୍ୱ ୱାର୍କ ଧୈର୍ଯ୍ୟ ନିୟମିତ ଅଭ୍ୟାସ ଭଲ ଲାଗେ।
ଆଚ୍ଛା ହଁ ମୁଁ ମଧ୍ୟ ସେଇ କଥା କହିବି। କି ଏକା ଜଣେ ତ ମ୍ୟାଚ ଜିତେଇ ପାରିବନି। ସମସ୍ତଙ୍କର ତ ଅବଦାନ ରହିବା ତ ବହୁତ ଜରୁରୀ ନା କାହିଁକିନା ଗୋ ଗୋଟେ ଲୋକ ତ କେମତି କେବେ ବିି ଏକୁଟିଆ ଖେଳିକି ଜିତେଇ ପାରିବନି ନା ମ୍ୟାଚ ଟା ହଁ ଭଲ ଫିଲ୍ଡିଂ ଅନେକ ରନ୍ ବି ବଞ୍ଚାଇ ଦିଏ।
ନିଶ୍ଚିନ୍ତ ଟିଭି, ମୋବାଇଲରେ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଯାଇ ସମସ୍ତଙ୍କର ଆଗ୍ରହ ବଢ଼ିଛି।
ଟିଭି, ମୋବାଇଲ୍ ଓ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ବି ଦେଖିକି ସମସ୍ତଙ୍କର ଆଗ୍ରହ ବଢୁଛି ୟା ପ୍ରତି କ୍ରିକେଟ ବହୁତ ଭଲ ଜିନିଷ ଗୋଟାଏ।
ହ ଆଜ୍ଞା ସଞ୍ଜୟ ବାବୁ ଆରେ ଆପଣଙ୍କର ପସନ୍ଦର କ୍ରିକେଟ୍ ଟିମ୍ କେଉଁଠି?
ହଁ ଭାରତୀୟ କ୍ରିକେଟ ଟିମ୍ ତ ସବୁବେଳେ ମୋର ପ୍ରିୟ ଆଉ ଆଇ ପିଏଲେ ମୁଁ ଚେନ୍ନାଇ ସୁପର କିଙ୍ଗକୁ ପସନ୍ଦ କରେ ଟିକେ। ମତେ ଭଲ ଲାଗେ ସୋ ସେଥିଲାଗି ମୁଁ ଟିକେ ପସନ୍ଦ କରେ।
ପିଲା ରୟାଲ୍ ଚାଲେଞ୍ଜର ବାଙ୍ଗାଲୋରକୁ ଭଲ ପାଏ।
ଆଚ୍ଛା ଆଚ୍ଛା, ହଁ ଆର ସିବି ର ଫ୍ୟନ୍ ତ ବହୁତ ଅଛନ୍ତି। କିନ୍ତୁ ସେମାନଙ୍କର ମ୍ୟାଚ ବି ଦେଖିବାକୁ ମଜା ବି ଲାଗେ ଆଉ ଆସିଫ ତ ଏଥର ବହୁତ ଭଲ ବି ଖେଳିଛି ଏଥର
ନିଶ୍ଚିନ୍ତ, ମତେ ଗୋଟିଏ ମ୍ୟାଚ୍ ମନେ ଅଛି।
ହଁ ତୋର ସବୁଠାରୁ ସ୍ମରଣୀୟ ମ୍ୟାଚ୍ କେଉଁଟା ଥିଲା କୋଉଟା ଏତେ ବହୁତ ମାନେ ଏତେ ଭଲ ଲାଗିଥିଲା କି ଯୋଉଟା ତୁ ମନେ ରଖିଛୁ ସବୁଦିନ ପାଇଁ।
ମତେ ତ ଗୋଟିଏ ମ୍ୟାଚ୍ ମନେଅଛି ଯୋଉଥିରେ କି ଭାରତ ଲାଷ୍ଟ ଓଭର ରେ ଜିତିଥିଲା, ଶେଷ ପର୍ଯ୍ୟନ୍ତ ତ ରୋମାଞ୍ଚ ରହିଥିଲା।
ଆଚ୍ଛା ଆଛା, ହଁ ଏମିତି ତ ମ୍ୟାଚ ଦେଖିଲେ ତ ହୃଦୟର ଧକ୍କନ ବି ବଢିଯାଏ। ମାନେ ଡର ଲାଗେ କି କିଏ ଜିତିବ କିଏ ନାହିଁ ଲାଷ୍ଟୁ ଗୋଟେ ଦିନ ରନ୍ ବି ଥିବ।
ପଡନଥାଏ।
ହୁଁ ହୁଁ ତୁ କେବେ ଷ୍ଟାଡିୟମ ରେ ବସି ମ୍ୟାଚ ଦେଖିଛୁ କି?
ହଁ ଏଯାଏ ସୁଯୋଗ ମିଳିଛି ମୋତେ କିନ୍ତୁ ଭବିଷ୍ୟତରେ ଆହୁରି ବି ମ୍ୟାଚ୍ ଦେଖିବାକୁ ଯିବି।
ଏତେ ତ ମିଳିନି କିନ୍ତୁ ଭବିଷ୍ୟତରେ ନିଶ୍ଚୟ ଦେଖିବାକୁ ଚାହେଁ, ଆଉ ଦେଖିବି ବି।
ଆଚ୍ଛା। ମୁଁ ମଧ୍ୟ ଟିଭିରେ ଦେଖିବାଠାରୁ ଷ୍ଟାଡ଼ିୟମ୍ ପରିବେଶ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ।
ହଁ ହଁ ହଁ ସେଠାରେ ଦର୍ଶକଙ୍କ ଉତ୍ସାହ ଦେଖିଲେ ଆହୁରି ଅଧିକା ମଜା ଲାଗିବ। ମାନେ ବହୁତ ସାରା ଲୋକ ଥିବେ ନା ବହୁତ କିଛି ମାନେ ଏ ଏଣ୍ଟମେଣ୍ଟ ବି ଆମେ ହବା।
ନିଶ୍ଚୟ।
ହଁ ତୋ ମତରେ କ୍ରିକେଟ ଖେଳିଲେ କଣ ଲାଭ ହୁଏ କଣ, କିଛି ଲାଭ ହୁଏ ତୋର? ଆଚ୍ଛା ହଁ ଠିକ୍ କହିଲୁ, ଏହା ସହିତ ଧୈର୍ଯ୍ୟ ଆଉ ଆତ୍ମବିଶ୍ୱାସ ତ ମଧ୍ୟ ବଢ଼େ।
ନିଶ୍ଚୟ, ହଁ ଜିତିବା ଓ ହାରିବା ଦୁଇଟା ସମାନ ଭାବରେ ଗ୍ରହଣ କରିବା ଶି
ହଁ ହଁ ହଁ ତୁ ଭବିଷ୍ୟତରେ କ୍ରିକେଟ ଏକାଡେମୀରେ ଯୋଗ ଦେବାକୁ ଚାହୁଁଛୁ କି? ଆଗୁକୁ ଖେଳିବା ପାଇଁ ଚାହୁଁଛୁ?
ବୁଝିଲି। ଚେଷ୍ଟା ତ କରୁଛି୍ କ୍ରିକେଟ୍ ଏକାଡେମୀ ଜଏନ୍ କରିବା ପାଇଁ।
ଆଛା, ହଁ ମୁଁ ମଧ୍ୟ ସେଇ କଥା ଭାବୁଛି ଯଦି ନିୟମିତ ଅଭ୍ୟାସ କରେ ଏ ମତଲବ ଅଭ୍ୟାସ କଲେ, ଆହୁରି ଭଲ ଖେଳିପାରିବା ଆମେ।
ହଁ ପ୍ରତିଦିନ ନୁହେଁ କିନ୍ତୁ ସପ୍ତାହରେ ଚାରିରୁ ପାଞ୍ଚ ଦିନରେ ତ ଅଭ୍ୟାସ କରିବା ଜରୁରୀ।
ହଁ ହଁ ହଁ କେଉଁ କେଉଁ ଜିନିଷର ଅଭ୍ୟାସ କରୁଛୁ ତୁ?
ମୁଁ ତ ପ୍ରଥମେ ମୁଁ ଆରମ୍ଭ ଅଫ୍ କରେ ତାପରେ ଦୋଉଡେ, ବୋଲିଂ କରେ ଓ ଫିଲ୍ଡିଙ୍ଗର ବି ଅଭ୍ୟାସ ମଧ୍ୟ କରେ।
ଆଚ୍ଛା, ହଁ ବହୁତ ଭଲ ଫିଟନେସ୍ ମଧ୍ୟ ଜରୁରୀ ସେଇଟା ବି କରିବାଟା
ନିଶ୍ଚୟ, ଫିଟନେସ୍ ଭଲ ନଥିଲେ ଭଲ ଖେଳ ପ୍ରଦର୍ଶନ କରିବା କଷ୍ଟକର।
ହଁ ହଁ ମୁଁ ବି ବ୍ୟାଟିଂ ର ଅଭ୍ୟାସ ବେଶୀ କରେ। ସିଧା ସର୍ଟ ଆଉ ପୁଲ୍ ସର୍ଟ ଖେଳିବାକୁ ଚେଷ୍ଟା କରେ, କାହିକିନା ଏଇଟା ଟିକେ ପ୍ରୋବ୍ଲେମ୍ ରହୁଛି ବୋଲି ସେଥିଲାଗି ମୁଁ ଏଇ ଜିନିଷଟା ପ୍ରତି ଟିକେ ଧ୍ୟାନ ଦଉଛି।
ନିୟମିତ କରୁଛ କି?
ନା ନା, ଆମ ଗାଁରେ ତ ନେଟ୍ ସୁବିଧା ନାହିଁ। କିନ୍ତୁ ପଢ଼ିଆରେ ସାଙ୍ଗ ମାନଙ୍କ ସହ ଅଭ୍ୟାସ୍‌ କରେ, କେତବେଳେ କେମ୍ତି ଆଉ।
ଆଚ୍ଛା ତାହା ମଧ୍ୟ ଭଲ, ନିୟ--ତ ଅଭ୍ୟାସ କଲେ ଉନ୍ନତି ହେବ।
ହଁ, ତୋ ମତରେ ଭାରତର ଭବିଷ୍ୟତ କ୍ରିକେଟ୍ କେମିତି ହେବ?
ହଁ, ନୂଆ ଖେଳାଳି ମାନେ ବହୁତ ପରିଶ୍ରମ କରୁଛନ୍ତି।
ହଁ, ନୂଆ ଖେଳାଳି ମାନେ ତ ବହୁତ୍ ପରିଶ୍ରମ୍ ବି କରୁଚନ୍ତି। ମୁଁ ବି ଦେଖୁଚି ବହୁତ୍ ପରିଶ୍ରମ, ତାଙ୍କ ମାନେ ସେମାନେ କରୁଚନ୍ତି।
ନିଶ୍ଚୟ, ଆଜିକାଲି କ୍ରିକେଟ୍ ର ପ୍ରଯୁକ୍ତିର ବ୍ୟବହାର ମଧ୍ୟ ବ
ହଁ ହଁ ହଁ, ଡ଼ିଆର୍----ଆଉ ଖେଳକୁ ଅଧିକ ସଠିକ୍ କରିଛି।
ଏଥିରୁ ଅମ୍ପା----ର୍ ମାନଙ୍କ ନିଷ୍ପତ୍ତି ମଧ୍ୟ ଅଧିକ ସଠିକ୍ ହେଉଛି।
ତୁ କ୍ରିକେଟ ର୍ କେଉଁ ଫର୍ମାଟ୍ ସବୁଠାରୁ ବେଶୀ ପସନ୍ଦ୍ କରୁ? ତତେ କଉଟା ଭଲ୍ ଲା
ହଁ ମତେ ତ ଟିଟ୍ୱେଣ୍ଟି ଭଲ ଲାଗେ, କାରଣ ଏହା ଦ୍ରୁତ ରୋମା---କର ହୋଇଥାଏ।
ଆଚ୍ଛା, ମୋତେ ଏକ ଦିବସୀୟ ଯଉଟା ମ୍ୟାଚ୍ ଥାଏ ନା। ମ୍ୟାଚ୍ ଟା ଅଧିକ ଭଲ୍‌ ଲାଗେ। କାହିଁ--ନା ଟିଙ୍ଗ୍ ଆଉ ବୋଲିଙ୍ଗ୍ ଦୁଇଟିର ସନ୍ତୁଳନ ରହେ। ତ ସେଥି ଲାଗି ମୋତେ ସେ ମ୍ୟା ଦେଖିବା ପାଇଁ, ଭଲ୍ ଲାଗେ।
ଆଚ୍ଛା, ତା'ହେଲେ ଆପଣଙ୍କର ସ୍ୱପ୍ନ କ'ଣ?
ହଁ ହଁ, ଟେଷ୍ଟ୍ ମ୍ୟାଚ୍ ରେ ଖେଳାଳିଙ୍କ ର ତ ପ୍ରକୃତ ଦକ୍ଷତା ଜଣା ପଡ଼େନା। ହିଁନା କେମତି ସେମାନେ ଖେଳୁଚନ୍ତି, ଙ୍କ କରୁଚନ୍ତି? ସେଇଟା ହିଁ ଆମକୁ ଜଣାପଡ଼େ ସେଇ ଥିରେ।
ହଁ ମୋର ସ୍ୱପ୍ନ ହେଉଚି କି ଭଲ କ୍ରିକେଟର୍ ହେବି, ଯଦି ସୁଯୋଗ୍ ବି ମିଳେ। ରାଜ୍ୟ ସ୍ତରରେ ବି ଖେଳିବାକୁ ଚାହିଁବି, ହିଁକିନା ମତେ କ୍ରିକେଟ୍ ବହୁତ୍ ଭଲ୍ ଲାଗେ। ତ ସେଥି ଲାଗି ମୁଁ ଭାବୁଚି କି, ରାଜ୍ୟ ସ୍ତରରେ ଖେଳିବାକୁ ବି ଚାହୁଁଚି।
ମୁଁ ମ ଭଲ ବୋଲର୍ ହେବାକୁ ଚାହେଁ। ବଡ଼ ଟୁର୍ଣ୍ଣାମେ
ହଁ ତା'--ଲେ ତୋର ସ୍ୱପ୍ନ କଣ ଅଛି, ତୋର କ'ଣ କରିବୁ ତୁ?
ଆଚ୍ଛା, ହଁ ଆମେ ଦୁହେଁ ମିଶିକି। ନିୟମିତ ବି ଅଭ୍ୟାସ୍‌ କଲେ, ନିଶ୍ଚୟ ଉନ୍ନତି କରି ପାରିବା। ଦି ଜଣ--ଙ୍କ ମିଶିଲେ ବି, ବହୁତ୍ ଭଲ ଆମେ ଖେଳି ପାରିବା।
ହଁ ଠିକ୍ ଅଛି, ଆଜି ବହୁତ୍ ଭଲ କଥା ହେଲା। ଏଇଟା ବିଟ୍ କଲେ ବହୁତ୍ ଭଲ ହବ।
ହଁ ଠିକ୍ କହିଲୁ, ଆସନ୍ତା ରବ୍ ବାରେ ଭଲ ମ୍ୟାଚ୍ ଗୋଟେ ଖେଳିବା ଆମେ। ଠିକ୍ ଅଛି ବନ୍ଧୁ। ପୁଣି ଆଉ କେ କେ---ବେଳେ କ'ଣ ମ୍ୟାଚ୍ ହେଲେ, ମତେ କହିବୁ, ଆଉ କଉଠି ଅଲ୍ଗା ମ୍ୟାଚ୍ ଯଦି ବାହାରେ ବି ହୁଏ। ମତେ ଟିକେ ଜଣେଇବୁ।
ହଁ ଠିକ୍ ଅଛି, ଆର ମାସରେ ଗୋଟେ ଭଲ ମ୍ୟାଚ୍ ଅଛି, ଟୁ--------ସାଙ୍ଗ ମାନେ ଯିବୁ ଖେଳିବାକୁ।
ଆଚ୍ଛା ଆଚ୍ଛା। ହୁଁ ହ
ଆଉ।
ଆଉ କ'ଣ ଖବର?
ଆଚ୍ଛା ଆଚ୍ଛା ହଁ ଠିକ୍ ଅଛି କିଛି ଅସୁବିଧା ନାହିଁ। ତୁବି ଯାହାବି କରୁଛୁ କର ଖେଳେ ଭଲରେ ଖେଳେ। ଯେତେ ଭଲବି ଖେଳିବୁ ତୋ ପାଇଁବି ଭଲ ହବ। କାହିଁକିନାତୁ ଚାହୁଁଚୁନା ଭଲ ବୋଲିଂ କରିବା ପାଇଁ ତ ତୁ ଖେଳିଲେ ଭଲ ହବ ତୋପାଇଁ। ତୁ ଖେଳେ ମନ ଇଚ୍ଛା ଯାହାବି ମତଲବ୍ ଯେତେବେଳେ ଯୋଉଟା ଇଚ୍ଛା ଲାଗୁଚିତୁ ଖେଳି ଚାଲ୍। ଠିକ୍ ଅଛି ବୋଲିଂବି ଭଲସେ ପ୍ରାକ୍ଟିସ୍ କର। ଆଉ ଗ୍ରାଉଣ୍ଡରେ ଭଲସେ କେମିତି କଣ ବୋଲିଂ କରାଯାଏ ଯୋଉମାନେ ଅଛନ୍ତି ଆମର ଶିଖଉଛନ୍ତି
ତାଙ୍କ ପାଖରୁବିତୁ ଶିଖିପାରିବୁ ଆଉ ସେମାନେବି ତତେ କିଛି ଟ୍ରେନିଂ ଦେବେ ବୋଲିଂର କି କେମିତି କଣ ବୋଲିଂ କରାଯାଏ କେମିତି କଣ ନାହିଁ ସବୁ କିଛି ସିଏ ତତେ ସହଜ ଉପାୟରେ ଶିଖେଇ ଦେବେ ଠିକ୍ ଅଛି ଆଉ ଗୋଟେ କଥା ତୁ ଯେ ତେବେଳେ ଯାଉଛୁବି ଅଁ ଖେଳିବା ପାଇଁ
ଆଚ୍ଛା।
ଯୋଉ ଆମର ଟିସାର୍ଟ ଯାହାବି ହେଲା ଭଲସେ ପିନ୍ଧିକି ପ୍ରିପେୟାର ହେଇକି ଭଲସେ ଯିବୁ। ଠିକ୍ ଅଛି କାଇଁନା ବୋଲିଂ କଲା ବେଳେବି ବହୁତ୍ ଅସୁବିଧାବି ହବାକୁ ପଡ଼େ ଆମକୁ। ‌ କାହିଁକିନା ଆମେ ଠିକ୍ ରେ ଯଦି କୋଉଠି କିଛି ଭୁଲ୍ ହେଇଯାଏତ ଗୋଡ଼ ମଚକିବି ଯାଏ। ତ ସେଥିପ୍ରତି ଟିକି ଧ୍ୟାନ ଦବୁ ଆଉ ଠିକିରେ ବୋଲିଂ କର କିଛି ଅସୁବିଧା ନାହିଁ ଠିକ୍ ଅଛି।
ଠିକ୍ ଅଛି ସାର ଆମର ରଖ
ହୁଁ ଭଲ ବୋଲିଂ କଲେତ ବହୁତ୍ ଭଲ କଥା କାହିଁକିନା ଭବିଷ୍ୟତରେ ତୁଗୋଟେ ଭଲ ବୋଲରବି ହେଇପାରିବୁ।